ଓ
ହେବା।
ହଁ ହଁ ଆଶୀର୍ବାଦ କଣ ଏତେ ଦିନ ପରେ ମନ ପଇଲା ମୋ କ
ହଁ ବହୁତି ଦୀର୍ଘ ଦି ମିନିଟ ପରେ ଆପଣଙ୍କ ସହ କଥା ହେଲି।
ହା ହା ହା ଆ ହା ଭଲ ଥଟା କରୁଛନ୍ତି ଆଚ୍ଛା କେମତି କଣ ମନ ପହିଲା କଣ ଆଜି ଏତେ ଦିନ ପରେ ଦିନ ନାହିଁ କାଳେ ନାହିଁ?
ମୁଁ ଆପଣଙ୍କୁ କାଲି ପାଇଁ ଡାକୁଚି ଆପଣ ଦହିବରା ଖାଇବାକୁ ଯାଇପାରିବେ ମୋ ସହ?
ଆରେ ମୁଁ ସବୁବେଳ ପାଇଁ ରାଜି ଅଛି। ଆପଣ ଖାଲି ଆମକୁ ନ ଡାକି ଅଲଗା ପିଲାଙ୍କୁ ଡାକ କି ନେଇ ନେଇ ପଳଉଚନ୍ତି ଆଜି ସେମିତି ଚିକୁ ବାବୁ ସେମତି ଚି କେନେ ସହିତ ଚକୁଳି ଖାଇଲେ ମତେ ଡାକିଲେନି, ମତେ କାହିଁ ଡାକିବ ମୁଁ କଣ ତମ ସାଙ୍ଗ? ତମେ ଯୋଉ ସାଙ୍ଗ ଏକା ଏକା ଧରା ଧରି ହେଇକି ପଳେଇବ ସିଏ ନଯାଉ ଏମିତି ତି ଆଉ କଣ। ଖରାପ କଣ ନାଗୁଚି ଯାହା ସତ୍ୟ ସତ୍ୟ ଶୁଣିବାକୁ ସ ତ୍ୟ ଛାଡ଼ ମୋର ତ ଦୁଃଖ ଆଉ।
ନା ଆଉ ଆପଣ କଲେଜ ଗେଟ୍ ପାଖରେ ଯୋଉ ଦହିବରା ଟା ସେଇଟା ଖାଇଛନ୍ତିକି ଇଏ ବାସି ନା
ନା ସିଏ ଭାରି ଆମ୍ବିଳା କରିଥିଲା ଶୁଣନ୍ତୁ ପରଦିନ କଣ ହେଇଚି ମୋର ଜନ୍ମଜୟ ଆପଣ ଙ୍କୁ ଙ୍କର ଆଉ ଚନ୍ଦ୍ରହାନୁ ଆମେ ତିନି ଜଣ ଗଲୁ। ତିନି ଜଣ ଗଲା ପରେ ତିନି ଜଣ ତିନିଟା ପ୍ଲେଟ୍ ନେଲୁ ହେଲା। ମୁଁ ମୁ ଟୁ କଣ କହିଲା ସାଙ୍ଗେ ସାଙ୍ଗେ ଖାଇଲାନି ଖାଇଲା ଆମର ଯୋଉ ଇଏ ଇଟିଲି।
ହୁଁ।
ଆମେ ଆମେ ଦି ଜଣ ଦହିବରା ଖାଇଲୁ ଭାଇ ସେ ଦହିବରା ଖାଲି ଟିକେ ନାକୁ ପାଟିରେ ପୁରେଇବୁ ବହୁ ଯୋଉ ଖ ବିକଟଳା ଆମ୍ବିଳା। ହେଲା କଣ କରିବା ପଇସା ତ ଦେଇଛୁ ଚାଳିଶ ଟଙ୍କା। ଆଗିଲା ମାଗିଦେଲା ପଇସା ପା ଜାଣି ଶୁଣିକି ହେଲା ସେ ଲୋକ ଏତେ ବୁଦ୍ଧିଆ। ଆଗିଲା ପଇସା ମାଗିଦେଲା ଚାଳିଶ ଟଙ୍କା ଆମେ କହିଲୁ କଣ ଆଗିଲା ମାଗୁଚି ଖାଇଥିଲା ପରେ ନେଇଥାନ୍ତା। ହଉ ହଉ ଦେଇଦେବା କଣ ଅଛି ଯେହେତୁ ପଇସା ଚାଳିଶ ଟଙ୍କା ଟା ଯାଇଚି ତ ଖାଇବାକୁ ପଡିବ ଫୋପାେଡିଲେ ବାଧିବ। ତ ତାକୁ କଷ୍ଟେ ମଷ୍ଟେ। କଣ ଆମେ କହିଲୁ ଆମ୍ବିଳା ହେଇଚି ନା ଚୁପଚାପ୍ ଖାଇଦିଅ ନହେଲେ ପଇସା ମୁଁ ଫେରେଇବିନି।
ଇଏ କି କି କଥା। ଆପଣ କଲେଜ୍ ପିଲା ଆପଣ ଟିକେ ଡରେଇବା କଥା ତାଙ୍କୁ ଟିକେ। ଧମକ।
ନାଇଁ ମ ସିଏ ପିଆଜ କାଟୁଥିଲା ଗୋଟେ ଛୁରୀରେ ସେ ଛୁରୀ ଦେଖିଲା ବେଳକୁ ମତେ ଡର ଲାଗିଲା। ତ ମୁଁ ଆଉ କିଛି କହିଲିନି। ହୁଁ ତ ଜନ୍ମଯୟ ବାବୁ ଜନ୍ମଯୟ ବାବୁ ବି ଆଗକୁ ଯାଉଥିଲେ ସିଏ ବି ସେ। ପିଆଜ ଦେଖିକି ଡରିଗଲେ କାହା ବୟସ କହିଲେ। ହ ଶୁଭୁ ଶୁଭୁ। କଣ ହେଲା କିଛି ଅସୁବିଧା ନାହିଁ। ଆ ନିଜ କଥା ନିଜକୁ ଶୁଭୁଛି। ହଁ ମୁଁ ତ ସେଇବା ମୋ କଥା ଆପଣ ଶୁଣିଲେ କେନେ ଶୁଣିଲେ ଆପଣ ଖାଲି ମଝିରେ କଥା ହୁଅନ୍ତି। ଶୁଣନ୍ତୁ ମୋ କଥା ଦେଖନ୍ତୁ। ଆମେ ମୋ ମୋର ଜନ୍ମଯୟ ବାବୁଙ୍କ ଖାଇଲୁ ସେ ଯୋଉ ଛୁରୀ ଦେଖି। ଖିକି ଜନ୍ମେଜୟ ବାବୁ ଡରିଗଲେ କହିଲେ ଏହେ ହେଇ ଏଡେ ବଡ ଛୁରୀ ରଖିଛି କିଛି ତାଙ୍କୁ ଯଦି ମାନେ ଜବାବ୍ ଦେଇଦବା। ତାପରେ ସିଏ ଆମେ ବି ଏଠାକାର ଲୋକାଲ ନୁହଁ ଆମେ କିଛି ମାନେ କହିଦବୁ ଆମର ସେତିକି ହକ୍ ନାହିଁ। ତ ଆମେ ଯେହେତୁ ମାନେ ଡରି ହରିକି ହଉଥକ ଚାଳିଶ ଟଙ୍କା ଟା ତ ଦେଇଛୁ ଖାଇବା ଆଉ। ଆମେ ଖାଇଲୁ ଖାଇସାରିକି ଯେହେତୁ ଖାଇଛୁ ପରମ୍ପରା ହିସାବରେ। ଦହି ପାଣି ଟା ମାଗିବୁ ତ ସେ ଦହି ପାଣି ପିଇକି ସାଙ୍ଗେ ସାଙ୍ଗେ ବାନ୍ତି ଟା ମୋ ପାଟି। ପାଟି ପଟୁ ନବାହାରି ମୋ ନାକ ପଟୁ ଭାରିଗଲା। ହଁ ତ ଜନ୍ମେଜୟ ବାବୁ ବି। ସିଏ ବି ଯେମିତି କହିଲେ ମତେ ଦହି ପାଣି ଦିଅ। ସେି ଆଣିକି ଚିକୁ ଭାଇଙ୍କୁ ପିଆଇ ଦେଲେ ସେ ଏପର୍ଯ୍ୟନ୍ତ ବାନ୍ତିି କରୁଛନ୍ତି ବୋଧେ ଘରେ।
ହଁ ସେ ନଅ ମାସ ଯାଏଁ ଏମତି ହବ।
ହଁ ସେ ଚଳିବ କିଛି ଅସୁବିଧା ନାହିଁ। ଆମେ ଏମତି ଆଲୁ ତ ଦହିବରା ବାଲାଙ୍କୁ କହିଲୁ ଭାଇ ଏମିତି କଣ କରୁଛ ସେମିତି କଣ କରୁଛ ସେ କହୁଛି ନେଷ୍ଟ ଟାଇମ୍ ଆସ ମାଗଣା ଖାଇବ।
ଓହୋ ତ ନେଷ୍ଟ ଟାଇମ୍ କାଲି ଯିବ।
ନାଇଁ ନାଇଁ ସେ ଦଉ ପୁଣି ଆମ୍ଭିଳା କରିକିଦବ। କିଛି ଲାଭ ନାହିଁ ତ ମୁଁ। ନାଇଁ ମୁଁ ଦୁଇ ତିନିଥର ଅପେକ୍ଷା କରିବି କେହି ଲୋକ ଆଜି ଆଗ ଖାଇଲା ତାକୁ ଆଗ ତାଠାରୁ ଆଗ ଫିଡ଼ବ୍ୟାକ୍ ନେବି କି ଆପଣ। କେମିତି ଲାଗିଲା କଣ କଲା ସେ ଯଦି କହିବ ନାଇଁ ଭଲହେଇଛି ତାପରେ ତାଠାରୁ ମାଗଣ ଦହିବରା ଖାଇବା।
ଓ ହଁ ଗୋଟେ ନୂଆ ଗୁପଚୁପ ଦୋକାନ ବି ଖୋଲା ଅଛି ପାଖରେ।
ହଁ ହଁ ଆରେ ତମକୁ ଜଣାଅଛି ଏଇ ଯୋଉ ଆମର ଯୋଉ ବ୍ୟାଙ୍କ ଅଫ୍ ବରୋଦା।
ହଁ।
ବ୍ୟା ବ୍ୟାଙ୍କ ଅଫ୍ ବରୋଦା ଦେଖିଛ ତ।
ହଁ।
ହ ହଁ ତା ସାଇଟ୍ ରେ ଗୋଟେ ଗୁପଚୁପ ବାଲା ବସେ ଯୋଉ କଣ ତା ନାଁ ହଉଛି ପୁଅ ପିଲାଟା। ତା ନା ହଉଛି ଆଶା ଦେବି ମାନେ ଅଜବ ଲାଗୁନି। ହଁ ପୁଅ ପିଲାଟା ନାଁ ହଉଛି ଆଶା ଦେବି ଯେତେବେଳେ ତା ଫୋନ୍ ପେରେ ମାନେ ସ୍କାନିଂ କରିବାକୁ ଚାହିଁବି। ସେତେବେଳେ ତା ନାଁଟା ଆସିବ ଆଶା ଦେବି।
ଓହୋ।
ବୁଝିଲେ ତ ହଁ ତାଙ୍କ ସେଇଯୁଗରୁ ଆମେ ତାଙ୍କୁ। କେଜାଣି ହଁ ତ ସେ କଥା ଛାଡ ସେ ଯାହାକୁ ଦବା କଥା ଦିଅନ୍ତୁ। ଥରେ କଣହେଇଛି ତାଙ୍କୁ ଗୋଟେ ଫୋନ୍ ରେ ଗୋଟେ କଲ୍ ଆସିଛି ତ ସେ ତାଙ୍କର କଥା ହେଇ ଚାଲିଛନ୍ତି ଆମ। ଆମେ ସେତେବେଳକୁ ମୋର ଆଉ ଅମୁଲ ପ୍ରଧାନ ଆମେ ଦି ଜଣ ଯାଇଥିଲୁ ଗୁପଚୁପ ଖାଇବାକୁ ହେଲା। ଆମେ ଆକ୍ଚୁଲି ଅମୁଲ ପ୍ରଧାନଙ୍କର ଦଶ ଟଙ୍କାର ଖାଇବାର ଥିଲା ମତେ କୋଡିଏ ଟଙ୍କାର। ଆମେ ସେ ଲୋକଟାକୁ ଆଗିଲାକହିଥିଲୁ ଭାଇ ଟୋଟାଲ ଉପରେ ଆମ ପାଖରେ ମୁଣ୍ଡାମୁଣ୍ଡି ତିରିଶ ଟଙ୍କା ଟେ ଅଛି। ତିରିଶ ଟଙ୍କାରୁ ଦି ଟଙ୍କା କମ୍ ଅଛି ଆଉ ଦି ଟଙ୍କା କାଲି ଦେଇଦବୁ ହେଲା ସେ ହଉ କିଛି। କି ଅସୁବିଧା ନାହିଁ ଭାଇ ସିଏ କାହା ସହିତ କଲରେ କଥା ହଉଛି ସୋ। ଏଟା ତ ଆମେ ଜାଣିନୁ ଭାଇ ଲଗାତାର ଦେଇ ଚାଲିଲା। ଦେଇ ଚାଲଲା। ଦେଇ ଚାଲିଲା। ମତେ କି ନାାଗୁ ଆମ ତିଶ ଟଙ୍କାରେ ଖାଇଲା ଆେ ଭାବଥିଲ ସହେ ଦୁଇ ଶହ ଟଙ୍କା ର ବୋଧେ ଖାଇ ଦେଇଛୁ। ସତ କଥା। ଭାଇ ସେ ଦେଇ ଚାଲିଛି, ଦେଇ ଚାଲିଛି, ମାନେ ତାର ଯୋ ଜରି ନାଇଁ, ଜରିରେ ଗୁପଚୁପ୍ ଭର୍ତ୍ତି ଥିଲା। ଭାଇ ଅଧା, ବଧା ଆମେ ଖାଇଦେଲୁ। ଅମୁଳକୁ କହୁଛୁ ଭାଇ କିଛି କୁହଣି ସେ ଦେଇ ଚାଲିଥାଉ। ଆମେ ପଇସା ତ ଦେଇଦେଇଛେ। ସେ ଦେଇ ଚାଲିଥାଉ। ଆମେ, ସେଇ ଯୋଉ ଆଗିଲା ସବୁବେଳେ ପଇସା ଦେଇଦବ। ଆଗିଲା ପଇସା ଦେଇସାରିଲ ପରେ, ସେତିକି ଯାହା ଥିବ ଦେବ ଆଉ ହେଲା। ସେ ତାର ଦେଇ ଚାଲିଚି। ଆମେ ଖାଇ ଚାଲିଚୁ। ପର ମୁମେଣ୍ଟ୍ ରେ, ଲାଷ୍ଟ କହୁଛି ହଁ ହଉ, ଫୋନ ରଖ, କହି କାଟିଲା। ଆଚ୍ଛା। ତମର ହେଇଗଲା, ହେଇଗଲା। ମୁଁ କହିଲି ଭାଇ, ପୁଣି ମାନେ ଅମୁଳ କୁ ଆହୁରି ଲାଜ ଲାଗୁନି। ସେ ପୁଣି ମାଗୁଛି ଭାଇ ଶୁଖିଲା ହେଲା। ଭାଇ ଶୁଖିଲା? ଭାଇ ସି ତାକୁ ହଉ ଶୁଖିଲା, ଶୁଖିଲା, ଭାଇ ସିଏ ମନେ, ମନେ, ହଉଛି ଭାଇ ଫୁଲ ଆଳୁ ଚକ ଥିଲି, ଆଳୁ ପୁଅ କିଛି ନାହିଁ ଆଉ ହେଲା। ଆଳୁ କେତେଟା ଚକଟି ଥିଲା। ଆଳୁ ନାହିଁ ଆଉ ହେଲା। ମାନେ ସେଇ ଦିନ ଟୋଟାଲ ଫାଇଦା ଉଠେଇ ଦେଇଥିଲା। କିନ୍ତୁ, ସେଇ ଦିନ ସେ ଲସ ରେ ବି ପଡିଲା। ଏପଟେ ଯୋଉ, ପାଖରେ ଯୋଉ, ଏତେ ଯୋଉ, ପଇସା ଅଛି। ସାଙ୍ଗେ, ସାଙ୍ଗେ ମଗେଇଦେବ ଯୋଉ ବଲ, ବ୍ୟାଟେ। ଏ ସବୁ ଯାକ ମଗେଇ ଦେଲା। କେତେ ଭଲପାଇବା କେତେ, ଭାଇ ସା ଥିରେ କଣ, ଭାଇ ସେ ତୁ ଗୋଟେ ଦେଖ, ସେ ବ୍ରାଣ୍ଡ ର ନାଁ ହଉଛି କସ୍କୋ। ବୁଝିଲ। ତ ସେଇ ଯୋଉ ଜିନିଷ ଟା ଯୋଉ କିଣିଲା, ବ୍ୟାଗ ଟା କିଣିଲା। ତୁ ତାକୁ କେଇ ଦିନ ଖେଳୁଥିବୁ। ମତେଁ ଲାଗୁନି ଗୋଟଏ ବି ମ୍ୟାଚ, ଥରେ ବି ସେ ତାକୁ ଖେଳିଛି। କିଏ ହ ଜମା ଖେଳିନି, ଓଲଟା ଯଦି ସେଇ ପଇସା ଯଦି, ସେଇଟା ନେଇଥିଲା। ନଅଶହ ପଚାଶ ଟଙ୍କା। ଆଉ ଶହେ, ଦୁଇଶହ, ହେଲେ ମିଶେଇ ଦେଇଥିଲା, ଆଉ ଗୋଟେ ଭଲ ବ୍ୟାଟ ପଡିଥାନ୍ତା। ଖାଲି ବାଉଳି ଚାଉଳି ହେଇକି, ମାନେ ସେଇ ଯୋଉ ଡୁପ୍ଲିକେଟ ବହଲ ଗୁଡା, ମାନେ ବହେ ଖଣ୍ଡେ କିଣି ପକେଇଲେ ହେଲା। ବ୍ୟାଟ, ସେମିତି ବହେ ଖଣ୍ଟେ କିଣି ପକେଇଲେ। କଣ ଆଉ ତାକୁ କହିବି, ଖାଲି ପଇସା ଗରେ ଅଯଥା ଖର୍ଚ୍ଚ କରୁଛନ୍ତି। ସେମିତି, ନାଇ ତାଙ୍କ ଗୋଟେ ସାଙ୍ଗ, ଛୋଟା ସାଙ୍ଗ। ହେଲା, ତାର ସେମିତି ଜନ୍ମଦିନ ଆସିଲା। ତା ଜନ୍ମଦିନକୁ ତାକୁ ଗୋଟେ ଯୋଉ, ଲେଦର ର ଗୋଟେ ମାନେ ଦେଇଛନ୍ତି। ଗୋଟେ ବୋଟ, ମାନେ ଜୋତା। ତାକୁ ଗିଫ୍ଟ କରିସନ୍ତି। ତାର, ମାନେ ଦାମ ପାଖା ପାଖି ଅଢେଇ ଶହ ଟଙ୍କା।
ହୁଁ।
ହଁ। ଅଢେଇଶ ବୁଝଥାନ୍ ତ?
ହୁଁ।
ହଁ। ଦୁଇ ହଜାର ପାଁ ଶହ।
ହୁଁ।
ତ ଭାଇ, ଭାଇ, ଏତେ ସବୁ ଜିନିଷ ତମେ ଭାଇ, ସବୁ ଦଉଚ ଏତେ ସବୁ ଖର୍ଚ୍ଚ କରୁଚ। ପଇସା ଟା କୋଉଠୁ ଆଣୁଚ। ମୁଁ ତାଙ୍କୁ ପ୍ରଶ୍ନ କଲି। ସିଏ ମାନେ, ଟୋଟାଲରେ ଖୁଲମ ଖୁଲା ହସି ହସି କହୁଛନ୍ତି ବାପା ଙ୍କର, କ୍ରେଡିଟ୍ କାର୍ଡ ଅଛି। ଟୋଟାଲ ଟାକ ଯେତେ ସବୁ ପଇସା, ମୋ ୱାଲେଟ କୁ ପଠେଇ ଦଉଚି। ମାନେ ପୁରା, ମାନେ ପିନ୍ଧାସ୍। ମୋ ୱାଲେଟ କୁ ପଠେଇ ଦଉଚି।
ହଁ।
ସବୁ ପଇସା ବିନ୍ଧାସ ଖର୍ଚ୍ଚ କରୁଚି। ଥରେ, ତା ବାପା ହାତରେ ଧରା ପଡ଼ିଲା। ଏବେ, ଛୋଟ ଛୁଆଙ୍କ ଠାରୁ, ଦଶ ଟଙ୍କା ଗୋଟେ ଧାର ମାଗି ଥିଲା। ଛୋଟ ଛୁଆ ତାକୁ ଗୋଡଉଛନ୍ତି ମାରିବାକୁ। ହେଲା। ଏ ମଝିରେ ତ ଏମିତି ଦି, ତିନିଟା ପିଲା ଦେଖେଇଥିଲା ହେଲା। ଏ ଅମୁଲ, ମୋ ଦଶ ଟଙ୍କା ଦେ। ହେଲା। ଏ ଅମୁଲ ମ ଦଶ ଟଙ୍କା ଦେ। ନା ଭାଇ, ଆଉ କିଛି ଦିନ ସମୟ ଦରକାର। ଧାର ନେଇଛୁ। ତ, କିଛି ଦିନ ସମୟ ଦରକାର, ଏମିତି କାମ କଥା।
ହୁଁ, ହୁଁ।
ମାନେ, ଯିଏ ମାନେ, ହଜାର ହଜାର ଉଡଉଥିଲା। ଆଜି ଦଶ ଟଙ୍କା ପାଇଁ ସେ କାନ୍ଦୁଛି। କଣ କହିବ ତାଙ୍କୁ, ସମୟ ବା, ସେୟା ବା ଆଉ, କଣ କରିବା। ଆରେ, ମୋର କିଛି ଗୋଟେ ଅସୁବିଧା ହେଇଚି ବୋଧେ ବ୍ୟାଙ୍କ ରେ। କାହାକୁ ପଇସା ଛାଡିଲେ ଯାଉନି, କି ମୋ କତି କି କିଏ ପଇସା ପଠେଇଲେ ବି ମୋ କତିକି ଆସୁନି।
ଏ ଏଇ
ଆଁ।
ଆ କୋଉ ବ୍ୟାଙ୍କ୍?
କଣ କହିଲ ମୋର ହଉଛି ମାନେ ଇଣ୍ଡିଆ ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ।
ହଁ ତ ସେଠି ଆପଣ ଦେଖାନ୍ତୁ ଯାଇକି କୁହନ୍ତୁ ସରବର୍ କାଇଁ ଡାଉନ୍ ହ।
ହଁ ନାଇଁ ସର୍ଭର ଫର୍ବର କିଛି ନାହିଁ। ପଇସା ପେମେଣ୍ଟ କଲାବେଳକୁ ଆସୁନି କିଏ ମୋ କଦି ଛାଡିଲା ବେଳକୁ ମାନେ ବି ଆସୁନି ବୁଝିଲ ତ ସେମିତି ମୁଁ ସେମିତି ମାନେ ପଇସା ପତ୍ର କିଛି ପାଖରେ ନଥିଲା ମୁଁ ଭାବିଲି ଏଇ କ ଖାଇଦବା ସି ସେମିତି ବରା ଫରା ଏମିତି ଖାଇଦେଲି ଆଜି ଯୋଉ ଆପଣ ଯୋଉ ଗଲେ ଯୋଉ ଆପଣଙ୍କ ସହିତ ମନେ ଅଛି ତ ହଁ ସେଠି ଯୋଉ ବରା ତରକାରୀ ଏମିତି ଖାଇଦେଲି, ପାଖରେ ମୋର ପଇସା ନଥିଲା, ମୁଁ ସେ ଭାବିଦେଲି ସେଇ ଫୋନ ପେ ଆଶାରେ ଆଇଥିଲି ତାଙ୍କୁ ଫୋନ୍ ପେ କଲା ବେଳକୁ ଘୁରି ଘୁରି ଘୁରି ର ଏମତି ଗୋଟେ କଣ ଗୋଟେ ଡାଙ୍ଗ ହେଇକି ତଳେ ଗୋଟେ ବିନ୍ଦୁ ସିମ୍ବଲ ଆଇଲା।
ବୁଝିଲି ବୁଝିଲି ହେଇଛି ସେମିତି କେତେଥର।
ହଁଁ ତ ମୁଁ କହିଲି ଭାଇ ମୋ ପାଖରେ ପଇସା ନାହିଁ ଆଗ କଣ କରିବି, ପଇସା ନାଇଁ ଖାଉଥିଲୁ କଣ ପାଇଁ ହେଲା, ମତେ ବହୁତ ଖରାପ ଲାଗିଲା ହେଲେ ଏମିତି କଥା ରା ମତେ କହୁଛନ୍ତି ଆଉ କଣ କହିବା କ ଭାଇ ନାହିଁ ତାହେଲେ କହ ହଉ ତୁ ଯା ତୋ ଆ ବାପା ଠାରୁ ନେଇଯିବି, ମତେ କହିଲା ତୁ ଯା ତୋ ବାପା ଠାରୁ ନେଇଯିବି, ମୁଁ କହିଲି ହୋଉ। ତାଲେ ଠିକ ଅଛି, ପଳେଇଲି ହେଲା ତାପରେ ଆପା କହୁଛି କଣ ପେଟ ମୁଁ ଏକାରେ ଅସୁବିଧା ପଡିଛି ଆପଣଙ୍କୁ କଣ ଡାକିବି ଆଉ। ସେମିତିରେ ଆଉ କଣ କରିବ ଆରେ ଥଟା କରୁଥିଲି, ଆରେ ସେ କଣ କହିଲେ ଜାଣିଚ, ସେ କହିଲେ ହଉ ତୋ ବାପା ଚିହ୍ନା ଅଛନ୍ତି। ତାଙ୍କ ଟୁ ମୁଁ ନେଇଯିବି ତମେ ଯାଅ ଏମିତି କହିଲେ।
ଓହୋ ବହୁତ ହିଁ ଖରାପ ଦିନ ଆଜି ଆପଣଙ୍କର।
ମୁଁ କହୁଛି ଧର ସିଏନା ମୋର ଚିହ୍ନା ଅଛନ୍ତି ସେଇ ସକାଶେ ଏଇନା ମ ମତେ ମାନେ କ୍ଷମା କରିଦେଲେ ମାନେ ପଇସା ପତ୍ର ଇଏରେ ମାନେ ଧର କିଏ ଚିହ୍ନା ନ ଥାଆନ୍ତା, ସେ କଣ ଛାଡ଼ି ଥାନ୍ତା।
ନା ବି
ମୁଁ ସେଇଆକୁ ସେଇତ। ଚିହ୍ନା ଅଛନ୍ତି ବୋଲି ସିଏ ଏଇନା ମୋ କତୁରୁ ପଇସା ପତ୍ର କିଛିଟା ରଖିଲେନି ମନା କରିଦେଲେ। କହିନି ଆଉ କଉଠି ଖାଇଥାନ୍ତି ମୁଁ ଏଇନା ବନ୍ଧା ପକେଇଥାନ୍ତ ମତେ। ବେକେରେ ଗାମୁଛା ଧରିକି ବ ଏଇଠି ବ ଏଇଠି ବାପାକୁ ଫୋନ କର ବୋଉ କୁ ଫୋନ କର ଏମିତି ହେଇଥାନ୍ତେ।
ହଁ ହଁ।
ଛଡ ନ୍ ଟଙ୍କା ଗଲା କଥା ତ ଗଲାଣି ମୁଁ ସେ ବ୍ୟାଙ୍କ ଯିବି ତାଙ୍କୁ ପଚାରିବି ତମ ବ୍ୟାଙ୍କ ରେ ମୁଁ ଏତେ ପଇସା ଡିପୋଜିଟ କରୁଛି ରଖୁଛି ଆପଣ ମତେ କଣ ସୁବିଧା ଟା ଦେଇଛନ୍ତି। ହେଲା। ସେମିତି ମୋ ସାଙ୍ଗ ଟା ସେମିତି ମୋଠୁ ପେନ୍ ଧାର ନେଇଥିଲା କଲମ। ପରୀକ୍ଷା ସମୟରେ କଲମ ଆଣିନଥିଲା ତ କଲମ ଧାର ନେଇଥିଲା ତ ମୁଁ ତାକୁ ବାରମ୍ବାର ଫୋନ କରିକି ମାଗିଲେ ମୋ କଲମ ନେଇଥିଲି ମୋ କଲମ ଫେରା ସେ କ ଭାଇ ତୋ କଲମ ରେ ମୁଁ ଲେଖି ଲେଖି କାଳି ସାରି ଦେଇଛି ତ କଲମ ଫେରଇ ପାରିବିନିଁ ତ ସେ କଲମ ପଇସା କେତେ ହଉଛି ମୁଁ ପଠେଇଦେ
ଆପଣ ପାଣି
ବୁଝିଲ ନାଇଁ ପାଣିଆବୁ ତ ସେ କା ପଇସା ପତ୍ର ଫେରାନ୍ତିନି ମୁଁ କହୁଛି ଅଲଗା ଜଣକ କଥା ହେଲା ପାଣି ଆବୁ କୁ ମୁଁ କଲ ବି କରିନଥି ମୁଁ ଜାଣିଛି ସେ ପଇସା ମିଳିବନି ଆଉ ବୁଝିଲ ତ ସେ ପିଲା ଟା ମତେ କହିଲା ଭାଇ ହଁ ହଁ ତ ମୁଁ ପଚାରିଲି ଭାଇ ମୋ ପଇସା ଟା
ଆଉ ଆପଣ ପଇସା ଫେରେଇଦେବି ଆପଣଙ୍କୁ ଆପଣ ଟିକେ ଆ ଯୋଉ ରହିବି ମୁଁ ଶୋଇବି ଟିକେ ଶୁଭରାତ୍ରି ଆପଣ।
କିଛି ନାଇଁ ଆରାମ ସେ ଶୁଅନ୍ତୁ।